ଲୋ।
ହ୍ୟାଲୋ।
ଭାଇ ଶୁଭ ସଂନ୍ଧ୍ୟା।
ଜୟ ଜଗନ୍ନାଥ ଭାଇ।
ହଁ ଭାଇ ଜୟ ଜଗନ୍ନାଥ। ହଁ ତ ଭାଇ ଏବେ ଆପଣ କଣ କରୁଚନ୍ତି। ଆଜ୍ଞା। ଏବେ ତ ମୁଁ ଅଛି ବୁଲୁଚି। ଆମର ଏ ଟିକେ ଯେ ଭୋଜି ହବାର ଅଛି। ଉଁ ଯେମିତି କିି ଆପଣ କହିପାରିବେ ବିରିୟାନୀ। ତ ଆପଣ କେବେ ବିରିୟାନୀ ତ ଫିଷ୍ଟ କରିଥିବେ ଏବଂ ଆପଣ ଜାଣିଛନ୍ତି କି ବିରିୟାନୀ କିମିତି ତିଆରିି ହୁଏ। ସାଧା ବିରିୟାନୀ।
ଆଜ୍ଞା ଆଜ୍ଞା ବିରିୟାନି ତ ଜାଣିଛି ମୁଁ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ କେମିତି ସାଧା ବିରିୟାନୀ କରୁଚନ୍ତି।
ଆଜ୍ଞା ସାଧା ବିରିୟାନୀ ତ ପ୍ରଥମେ କଣ କୁହନ୍ତିି କବେ ନା କୁହନ୍ତୀ ନା ଚାଉଳ ଆଣି ଆସିବେ ବିରିୟାନୀ ଚାଉଳ।
ଆଜ୍ଞା।
ଘରେ ବିରିୟାନୀ ଚାଉଳ ଆଣିବେ ମାନେ ଯୋଉ ରାଇସ୍ ଆସେ ଗୋଟେ ବାସୁମତୀ ରାଇସ୍ ନା କଣ ଆସେ ବିରିୟାନୀର।
ଆଜ୍ଞା ବାସୁମତୀ ସରୁ ଚାଉଳ ଲମ୍ବା ଲମ୍ବା।
ଆଜ୍ଞା ସେଇଟା ଆସେ ତ ସେଇଟା ଆଣିକି ଆଣି ସାଇଲା ପରେ ତାପରେ କଣ କରିବେ ନା ଯେହେତୁ ଆମେ ଆ ନିରାମିଷ ବିରିୟାନୀ ବନେଇବା। ମାନେ ସେଥିରେ କଣ କଣ ଛତୁ ପକେଇବା ପନିର ପକେଇବା ନା ଆଉ କିଛି ପକେଇବା। ହ୍ୟାଲୋ। ହ୍ୟାଲୋ। ଆଜ୍ଞା ଶୁଭୁଛି। ହାଲୋ। ହାଲୋ।